ଆଜ୍ଞା ଆଜ୍ଞା ମିତ୍ର କେମିତି ଅଛନ୍ତି?
ହାଲୋ।
ଆଜ୍ଞା ମିତ୍ର କୁହନ୍ତୁ ଆଜ୍ଞା କେମିତି ଅଛନ୍ତି?
ଭଲ ଅଛି ଆଜ୍ଞା ଆପଣ କେମିତି ଅଛନ୍ତି? ହାଲୋ। ହାଲୋ। ଆଜ୍ଞା ଆପଣଙ୍କର ଭଏସ୍ ଆସୁନି ହାଲୋ। ହାଲୋ।
ଆପଣ
ଆପଣଙ୍କର କଥା ଶୁଭୁନି ଆଜ୍ଞା
ଶୁଭା ଗଲା ଏଥର
ଆଜ୍ଞା।
ଆଉ କେମିତି କଣ ଆପଣ ଅଛନ୍ତି?
ଭଲ ଅଛି ଆଜ୍ଞା ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା ମୋ ଦେହତ ଦେଖୁଛନ୍ତି ବହୁତ ଅସୁସ୍ଥ ଅଛି ଯେହେତୁ ବର୍ଷା ଋତୁ ଆସିଲାଣି ଆମର ତ ଜାଣିଥିବେ ବହୁତ ବର୍ଷା ଋତୁରେ ଅପରିଷ୍କାର ରହୁଛି ଆମ ଏରିଆ ଯାହା ଫଳରେ କି ମୋତେ ଝାଡ଼ା ବାନ୍ତି ଜର ସ୍ୱାସ୍ଥ୍ୟ ଉପରେ ବହୁତ କ୍ଷତି ହେଉଛି। ଆପଣ କେମିତି ଆପଣଙ୍କ ଶରୀରକୁ ଠିକ ରଖୁଛନ୍ତି?
ଆଜ୍ଞା ଆପଣ ସକାଳେ ସବୁଦିନ ବ୍ୟାୟାମ କରନ୍ତୁ ସୁସ୍ଥ ରହିବେ।
ମୁଁ ତ ଚେଷ୍ଟା କରୁଛି ଆପଣଙ୍କ କଥା ମାନିକିଣି ମୁଁ ଏଇ ଏଥର ବ୍ୟାୟାମ କରିବି। ଆପଣଙ୍କ ପରିବେଶରେ ଆପଣ କେମିତି ସ୍ୱଚ୍ଛତା ରଖୁଛନ୍ତି?
ଆଜ୍ଞା ସେମିତି ଦେଖିବାକୁ ଗଲେ ଆମ ଏରିଆରେ ବି ବହୁତ ଅଳିଆ ଆବର୍ଜନା ଲୋକମାନେ ପକଉଛନ୍ତି ଶୁଣୁନାହାନ୍ତି। ଏ କିଛି କିଛି ଏରିଆ ଆମେ ସଫା କରୁଛୁ।
ଯାହା ଫଳରେ କି ଆପଣ? ଗାଁ ର ସ୍ଵଚ୍ଛତା ବହୁତ ଭଲ ଭାବରେ ଦାୟିତ୍ଵ ନଉଛନ୍ତି ଜଣା ପଡୁଛି।
ଆଜ୍ଞା ଆଉ ଆଜ୍ଞା ବ୍ୟାୟାମ ମୁଁ ଅ ତିନିଶହ ପଞ୍ଚଷଠି ଦିନି କରେ ଆଜ୍ଞା। କୋଉଉଦିନ ବି ବନ୍ଦ କରେନି। ବର୍ଷା ହଉ କି ଖରା ହଉ ଶୀତ ହଉ ଆଜ୍ଞା ସବୁଦିନ କରେ। ସେଥିପାଇଁ ମୁଁ ସୁସ୍ଥ ରୁହେ।
ଆଉ କେମିତି କଣ ଆପଣ? ସ୍ୱଚ୍ଛତା ଆପଣ ଘରର ଆପଣ ପରିବେଶରେ ରଖୁଛନ୍ତି।
ସେମିତି ଆଜ୍ଞା ଦେଖିବାକୁ ଗଲେ। ସବୁ ସବୁଦିନ ଅଁ ଅଳିଆ ଆବର୍ଜନା ସଫା କରେ। ଘର ଚାରିକଡ ଯୋଉଠି ଗଛ ଲତା ବଢି ଯାଇଥାଏ ତାକୁ ବି ସଫା କରିବାକୁ ପଡେ। ନହେଲେ ସବୁ ମଶା ହେବେ ଆଉ ସାପର ବି ଆଶଙ୍କା ରହିବ।
ପାଣି ଜମା ରହିବ ଅଳିଆ ଆବର୍ଜନା ଜିନିଷରେ। ଯାହାଫଳରେ କି ଡେଙ୍ଗୁ ମ୍ୟାଲେରିଆ ସୃଷ୍ଟି ହେବେ। ଆପଣ। ଉଁ ଅଳିଆ ଆବର୍ଜନାକୁ ପ୍ରଥମତ ଆପଣ ଚତୁଃପାଶ୍ୱରେ ସଫା କରିକିଣି ଆପଣ ଦୂର ଜାଗାକୁ ନେଇକି ଆପଣ ମାଟି ତଳେ ପୋତୁଛନ୍ତି ତ। ଭଲ ଭାବରେ ଯାହା ଫଳରେ କି ଆପଣଙ୍କର କିଛି ଅଳିଆ ଆବର୍ଜନା ଘର ପାଖେ ରହିଲେ ବହୁତ କ୍ଷତିକାରକ ହବ।
ଆଜ୍ଞା।
କେମିତି କଣ ଆପଣଙ୍କର ଅଳିଆକୁ କେମିତି କଣ? ଓ କରିକି ଆପଣ ପୋତୁଛନ୍ତି।
ଆଜ୍ଞା ଆମର ଅ ଗାଡି ଆସିକି ସବୁ ଅଳିଆ ନେଇଯାଏ।
ଆପଣଙ୍କ ଏରିଆରେ
ଆଜ୍ଞା।
ଯାହାଫଳରେ ଆପଣ ଏରିଆ ସଚ୍ଛତା ରୁହେ।
ଆଜ୍ଞା।
ଆଉ ଆପଣଙ୍କ ଏରିଆରେ କେମିତି କଣ ଆପଣଙ୍କର? ପରିବାର ଆପଣଙ୍କ ଗାଁ ଦେହ ସ୍ୱାସ୍ଥ୍ୟ କେମିତି ଅଛି?
ଆଜ୍ଞା ଆମ ଏପଟେ କିଛି ଲୋକଙ୍କର ଦେହ ବୃଦ୍ଧା ଲୋକଙ୍କର ଦେହ ଅସୁସ୍ଥ ଅଛି କିଛି ଲୋକଙ୍କର ଭଲ ଅଛି।
ହଉ
ମେଡିକାଲରେ ବି ବହୁତ ଲୋକ ଅସୁସ୍ଥ ଅଛନ୍ତି।
ଆପଣ ଚିକିତ୍ସଙ୍କ ପାଖକୁ ଚିକିତ୍ସଙ୍କ ପାଖକୁ ଟିକେ ଉଁ ବୃଦ୍ଧା ଲୋକଙ୍କୁ ଟିକେ ଦେଖେଇ ପାରିବେ। ଯାହା ଫଳରେ କି ବୃଦ୍ଧା ଲୋକ ଟିକେ ଅସୁସ୍ଥ ଏ ଅବସ୍ଥାରେ ରୁହନ୍ତି। ବର୍ଷା ଋତୁରେ। ଯାହା ଫଳରେ ଝାଡ଼ା ବାନ୍ତି ମେଲେରିଆ ହେଇଥାଏ। ଯାହାରେ ମୃତ୍ୟୁବରଣ ବି କରିପାରନ୍ତି ବହୁତ ବ୍ୟକ୍ତି। ଚି ଚିକିତ୍ସଙ୍କ ପାଖକୁ ଆପଣ ନେଇଥିଲେ।
ଆଜ୍ଞା ଆମର ଅଁ ଗାଁ ଗାଁ ବୁଲିକି। ଏଁ ସବୁ ଚିକିତ୍ସା କରାଯାଉଛି।
ବୃଦ୍ଧା ଲୋକ ଏବେ ସୁସ୍ଥ ଅଛନ୍ତି ତ ଆପଣଙ୍କ ଏରିଆରେ।
ଆଜ୍ଞା ଏ ପେ ଟିକେ ଠିକ ଠାକ ଅଛନ୍ତି ଲୋକ। କିନ୍ତୁ କିଛି ଲୋକ ଅସୁସ୍ଥ ବି ଅଛନ୍ତି। ଧୀରେ ଧୀରେ ଠିକ୍ ହଉଛନ୍ତି ସେମାନେ ବି।
ମୋର ବି ମୋ ମିତ୍ର ମୋ ସହଯୋଗୀ ଙ୍କୁ ଧରି ମୁଁ ବି ବହୁତ। ଆମ ଗାଁରେ ବି ଆମେ ବି। ବୃଦ୍ଧା ଲୋକଙ୍କୁ ସହଯୋଗ କରୁଛୁ। ଆମେ ଚିକିତ୍ସା ପାଇଁ। ତାଙ୍କୁ ଚିକିତ୍ସାଳୟକୁ ଆମେ ନେଇକି ବି ବହୁତ। ସାହାଯ୍ୟ କରୁଛୁ ଯାହା ଫଳରେ କି ଏବେ ବି ଆମର ବୃଦ୍ଧା। ଆମର ମାଉସୀ ମାନେ। ସବୁ ଚିକିତ୍ସା ହଉଛନ୍ତି ଯାହା ଫଳରେ ଏବେ ବି ସୁସ୍ଥ ଅଛନ୍ତି।
ଆଜ୍ଞା।
ଉଁ ଆପଣ ଆଉ କେମିତି କଣ ବର୍ଷା ଋତୁରେ ଆପଣଙ୍କର। ମୁଁ ଅଁ ଆଉ କଣ ବ୍ୟବସ୍ଥା କରିଛନ୍ତି ଯାହାଫଳରେ ଆପଣ ସୁସ୍ଥ ରହିବେ।
ଆଜ୍ଞା ଦେଖନ୍ତୁ ଆପଣ ଆଁ ଥଣ୍ଡା ପାଣି ପିଇବେ ନାହିଁ। ପାଣି ତାକୁ ଆପଣ ଉଷୁମ କରିକି ଗୋଟେ। ଏଁ ଆପଣଙ୍କର ପାତ୍ରରେ ଆପଣ ଛାଙ୍କିକି ରଖି। ରଖିଥିବେ ସେଇଥିରେ ପାଣି ପିଇବେ ଥଣ୍ଡା ପାଣି ପିଇବେ ନାହିଁ।
ଯାହା ଫଳରେ କି ଆପଣଙ୍କ ଦିହ ସୁସ୍ଥ ରହିବ।
ଆଜ୍ଞା ଆଉ ଆଜ୍ଞା ବର୍ଷା ଦିନେ ଆପଣ। ଅଁ ଟିକେ ଚେଷ୍ଟା କରିବେ। ଆମର ଅଦା ଆଉ ଲବଙ୍ଗ ଅଳେଇଚ ଆ ଆକୁ ଟିକେ ଗରମ ପାଣି ରେ ଡାଲଚିନି ଆକୁ ଟିକେ ପକେଇକି କାଢା କରିକି। ପିଇବେ।
ଯାଆ ଫଳରେ କି ଆପଣଙ୍କର। ର ଧୀଏରେ ଇମ୍ୟୁନିଟି ପାୱାର ଆସି ପାରିବ।
ଆଜ୍ଞା।
ଆଉ କେମିତି କଣ ଆପଣଙ୍କର। ସାନ ଭାଇ ମାନଙ୍କୁ ଶିକ୍ଷା ଦେଇ ପାରିବେ ଏହା ଫଳରେ କି ଆପଣ ଶିଖି। ପାରିବେ ଆପଣଙ୍କ ସାନ ଭାଇ ସହ ଭାଇ ମାନେ ବି ଶିଖି ପାରିବେ।
ଆଜ୍ଞା ଆମ ଏପଟେ ଏ ମୋର ସାନ ଭାଇ ମାନେ ସମସ୍ ସ୍ତେ ସକାଳୁ ବ୍ୟାୟାମ କରନ୍ତି ସମସ୍ତେ ଠିକ ଠାକ ରୁହନ୍ତି।
ମୁଁ ବି ମୋ ସହ ଭାଇ ମାନଙ୍କୁ ବି। ମୁଁ ବି ପ୍ରଥମତଃ ଖେଳ କୁଦରେ ବହୁତ ଉଁ। ଶିକ୍ଷା ଦଉଛି ଯାହା ଫଳରେ ସିଏ ଖେଳକୁଦ କଲେ ବି। ତାଙ୍କର ଧିଅର ଅଁ ବ ଧିଅର। ଶରୀର ବହୁତ ତେଜ ରହିବ ଶକ୍ତି ବି ଆସିବ। ଆଉ ବି ମୁଁ ବି ତାଙ୍କୁ ବି ଏ ଆଁ ଯେତିକ ବାୟାମ। ଯେତିକ ଯୋଗ। ସବୁ ଶିଖା ହଉଛି ଯାହା ଫଳରେ କି ବହୁତ ସିଏ ଏ ତାଙ୍କ ଶ କ୍ତି ଆହାର କରୁଛନ୍ତି।
ଆଜ୍ଞା ଆପଣଙ୍କର ସେପଟେ ଆପଣ ଟିକେ ଧ୍ୟାନ ଦେବେ। ଅଁ। ତେଲ ଭାଜି ଜିନିଷ ଆପଣ ଟିକେ ରୋକ୍ ଟକ୍ କରିବେ ବୃଦ୍ଧା ଲୋକ। ଛୋଟ ଛୋଟ ପିଲାମାନଙ୍କୁ ଖାଇବାରୁ ବଞ୍ଚିତ କରିବେ।
ଆଜ୍ଞା ଆଉ କଣ କେମିତି ପଚା ସଡ଼ା ଜିନିଷ ଆପଣ ବି ବର୍ଷା ଋତୁରେ ଖାଇବା ମନା।
ପିଇବା ପନିପରିବା ଟିକେ ଖାଇବେ।
ହୁଁ ସକାଳୁ ତେଜ ପନିପରିବା ଖାଇବା ଆ ଦରକାର ଯାହା ଫଳରେ ବି ଆପଣ ସୁସ୍ଥ ରହିବେ। ଯଦି ଆପଣ ପଚା ସଡ଼ି ପନିପରିବା ଖାଉଚନ୍ତି ଆପଣ ଯଦି ନ ଜାଣିପାରୁଚନ୍ତି ଯାହା ଫଳରେ ଆପଣ ଝାଡ଼ା ବାନ୍ତି ହେଇପାରି। ପେଟ ଆପଣଙ୍କର ଖରାପ ରହିପାରେ ସୁସ୍ଥ ଆପଣ ହେଇପାରିବେନି। ଏଠାକୁ ବି ସା ଉଁ ଧ୍ୟାନ ଦେବାକୁ ପଡ଼ିବ ଆପଣଙ୍କୁ।
ଆଜ୍ଞା ଆଜ୍ଞା ମୁଁ କାଲି ଟିକେ ବର୍ଷ ହାରେ ଭିଜି ଯାଇଥିଲି ତ ଟିକେ ମତେ ବି ଟିକେ ଥଣ୍ଡା ଧରି ଦେଇଚି।
ଆପଣ ଯାଇଥିଲେ କି ଆପଣଙ୍କ ଚିକିତ୍ସାଳୟ?
ଆଜ୍ଞା ମୁଁ ଯାଇଥିଲି କି ଠିକ୍ ଅଛି ଆଉ ଟିକେ ଟିକେ ଅଛି ଟିକେ କାଶ ହଉଚି।
ଆଉ କେମିତି କଣ ଆପଣଙ୍କର ଉଁ ଦିହ ଏବେ କେମିତି ସୁସ୍ଥ ଅଛି?
ଆଜ୍ଞା ମୁଁ କାଢ଼ା ପିଇଥିଲି ସକାଳେ ଏବେ ସୁସ୍ଥ ଅଛି ଟିକେ ଟିକେ କାଶ ହଉଚି ସେ ଠିକ୍ ହେଇଯିବ।
କଣ ଗାଁ ସାହି ପଡି଼ଶାକୁ ବି ଆପଣଙ୍କ ଜଣେଇ ପାରିବେ ଏଇ ଯୋଉ ପଶୁ- ଅ ପଶୁ ଯେତିକ ପାଳନ କରୁଛନ୍ତି ଯେତିକି ଆମର ନଈ ଆମର ପୋ ପୋଖରୀରେ ଯେତିକ ଗାଧୋଉଚନ୍ତି ଯାହା ଫଳରେ କି ତାଙ୍କ ଦିହର ଯେତିକି ଆବର୍ଜନା ଜିନିଷ ପାଣିରେ ମିଶୁଚି। ବ୍ୟବହାର କରୁଚନ୍ତି ଯେହେତୁ ଗାଁ ଲୋକ। ସୁରକ୍ଷିତ ରହିପାରିବେନି। ଆପଣ ବୁଝେଇ ପାରିବେ ଆପଣ ଗାଁ ଲୋକଙ୍କ ସହିତ।
ଆଜ୍ଞା।
ମୁଁ ଆପଣ କଥାରେ ଶିକିଲି ଯେ ବର୍ଷା ଋତୁରେ କେମି ତି ଦେହକୁ ସୁସ୍ଥ ରଖିବା ଆଉ କେମିତି ଭଲ ଖାଦ୍ୟ ଖାଇବା। କେମିତି ଦିଉ ଯତ୍ନ ନେବା। ଅଁ ଯଥା ଶୀଘ୍ର ଦେହର ଅସୁସ୍ଥ ହେଲେ କେମିତି ମିଳିମିଶୁ ମେଡ଼ିକାଲ୍ ନେଇକି ଦେହ ସୁସ୍ଥ କରିବା ଯାହା ଫଳରେ ଆମେ ସୁସ୍ଥ ରହିବା।
ଆଜ୍ଞା ଧନ୍ୟବାଦ୍।
ରହୁଚି ବନ୍ଧୁ।